ହଁ ହାଲୋ ଆଜ୍ଞା କୁହନ୍ତୁ ହଁ ଜୟ ଜଗନ୍ନାଥ ଭାଇ କୁହନ୍ତୁ। ହଁ ଭଲ ଅଛି ଭାଇ।
ଘରେ ସମସ୍ତେ ଭଲ କଣ ଖାଇଛନ୍ତି ଆଜ୍ଞା ସକାଳୁ?
ଖାଇନି ଭାଇ ଲେଟ୍ ରେ ଉଠିଲି ନା ଆଉ ଖାଇନି।
ଅ ହଁ ବର୍ଷା କେମିତି ଆଜ୍ଞା ଆପଣଙ୍କ
ହଁ ବର୍ଷା ତ ଏବେ ହଉଥିଲା କିନ୍ତୁ ଏବେ ଜଷ୍ଟ ଛାଡି ଯାଇଛି। ଆଉ ଏମତି ଆଉ ଚାଲିଛି ଆଉ।
ହୁଁ ହୁଁ ଆଉ ପୁରୀ ଆସିବେନି ରଥଯାତ୍ରା ଅଛି?
ପୁରୀ ଦେଖିବା କଣ ହଉଛି ଯଦି ଭଗବାନ ଡୋରି ଲାଗିଲା ତ ଯିବୁ ରଥଯାତ୍ରରେ। ନହେଲେ କେବେ ଲାଗୁଛି ଜଗା ର ଡୋରି ସେବେ ଯିବୁ ଆଉ। କାରଣ ଆମେ ଯେବେ ପୁରୀ ଆମେ ଯେବେ ପୁରୀ ବି ଯାଇଥିଲୁ ନା ସେବେ ବି ଆପଣ ମାନେ ଆମେ ଜାଣିନଥିଲୁ ପୁରୀ ଯିବୁ ବୋଲି ରାତିରେ ଜଷ୍ଟ ପ୍ଲାନିଂ କଲୁ ସକାଳୁ ବାହାରିକିନି ଗଲୁ ଏମିତି ଆଉ ମୁଁ ଜାଣିନଥିଲି ମୁଁ କେବେ ଜୀବନରେ ପୁରୀ ଯିବି ବି ବୋଲି।
ହଁ ହ ହଁ।
ମୁଁ କହିଲି ହଉ ଛାଡ ମଣିଷ ଜୀବନ ଯେ ତା ଯାଗା ପାଇଛି ଯିଏ ଯାଇପାରିବ ଯାଇପାରିବ ନହେଲେ ନାହିଁ ଯୋଉ କେମିତି ଫଗାନ ଡୋରି ଲାଗିଲା ମୁଁ ବି ନିଜେ ହିଁ କହିପାରିନି ମୁଁ ଭାବି ପାରିନି ତା ମାନେ ପୁରୀ ଦାଣ୍ଡରେ ନଅଟା ସୁଦ୍ଧା ତାପରେ ଯାଇକିନି ନଅଟା ଭିତରେ ହଁ ପୁରୀ ଦାଣ୍ଡରେ ପହଛି
ହୁଁ ଯ ହଉ ସେତିକି ଭାଗ୍ୟ କରିଛନ୍ତି। ଥରେ ହେଲେ ଦର୍ଶନ କରିଦେଇଛନ୍ତି ମଣିଷ ଜୀବନରେ କେତେ କୁଆଡେ ଆମେ ବୁଲୁଛେ।
ସଇଏ ନା ବହୁତ କାନ୍ଦି ପକେଇଥିଲି ମୁଁ ଯେବେ ମୁଁ ଗଲି ଏତେ ଭିଡରେ ମୁଁ ତ ଭିଡ ଲୋକଙ୍କୁ ପସନ୍ଦ କରରେ ନା ମୁଁ କହିଲି ଏତେ ଭିଡ ରେ ମୁଁ କେମିତି ଭଗବାନଙ୍କୁ ଦେଖି କରିବୀ ମାନେ ସେ ଜଣେ ଏତେ ଭିଡ ଦି ପଡେ ବାଟ ଅଛି ନା ମନ୍ଦିର ଭିତରେ ସେ ମାନେ ପୁରା ମନ୍ଦିର ଭିତରେ ଯୋଉଠି
ଆଜ୍ଞା ଆଜ୍ଞା
ତେ ବିି ମୁଁ ଭାବି ପାରିନଥିଲି କି ମୁଁ ସେଠି ଯାଇଁ ଦେଖିବି ବୋଲି। ସେ ପୋଲିସ୍ ଯି କହିଲା କହିଲେ କି ଯିଏ ଠାକୁ ଦର୍ଶନ କରିବାର ଅଛି ତୁମେ ଏପଟକୁ ଆସି ରୁହ। ଏପଟ ଗେଟ୍ ବାର୍ କଣ। ଏପଟ ମାନେ ବାନ୍ଧି ଦଉ ଏପଟକୁ ଯାଇ ପାରେ ଏପଟେ ଯିଏ ଯିବ ଦେଖିବ। ସେଇପଟେ ଯାଇ କେତେ ଭିଡରେ ଛିଡା ହେଇଚି କୁହନ୍ତିନି ମାନେ ପୁରା ଚପା କରି ଦେବେ ମନ୍ଦିର ଭିତରେ ପୁରା। ନା ମୁଁ ଆସିଚି ମାନେ ତାକୁ ଦର୍ଶନ କରି ଯିବି୍ ବାରି। ମାନେ ପୁରା ଭିତୁରୁକୁ ଯିବି ଠାକୁରଙ୍କୁ ଦେଖିବି ମୁଁ ସେଇ ସିଂଘ ଦ୍ଵାର ଭିତ ରକୁ ବି ଯେତିକି ଦେଖିନି ପୁରା ଭିତରକୁ ଯିବି ମୁଁ ଦେଖିବି ତିନି ଭକ୍ତଙ୍କୁ ମୋର। ଠାକୁରଙ୍କ ଦୁଆରେ ମନେମନେ ତା ଆଖିରୁ ଲୁହ ଝରି ପଡୁଥାଏ ହାତ ଯୋଡି ପ୍ରଭୁ ମୁଁ ଆସିଚି ଏତେ ଭିଡରେ। ଆଉ ସେ ବର୍ଷ ବି ମୋ ଦେହ ବି ବହୁତ୍ ଖରାପ ହେଇଯାଇଥିଲା ମୁଁ ଏତେ ଉଇକି୍ ହେଇ ଯାଇଥିଲି ବିଶ୍ଵାସ କରିବନି ମୁଁ ଭାବିନଥିଲି କି ସି କୋଉଠି ପଡିପାଡି ଯାଇଥାନ୍ତି। ମୁଁ କହିଲି ନା ଯେମିତି ଭଗବାନ୍ ମୋ ଆଖିଲୁହ ମୁଁ କଁ କରିବି ଠାକୁରେ ଆସିଚି ଦେହ ମୁୁଣ୍ଡ ବି କଣ ହେଇଯାଉଚି ଦେଖି ଆକୁ ଯିବି କିନ୍ତୁ ଯା ଉ କିଛି ସମ୍ ପରେ ଏ ମାନେ ମୁଁ ବି ଆଗେ ରହିଲେ ମତେ ଲୋକ ପେଲି ଠେଲିକିନି ପଛକୁ ପେଲି ଦଉଚନ୍ତି। ମାନେ ଭିଡ ଏତେ ଭିଡ ମୁଁ ନା ତଥାପି ମାଡିକି ଯିବି। ଯାହା ବି ହଉ ଯିବି ଯାହା ହଉ ଏକାଥେ ଖୋଲା ହେଲା ସମସ୍ତେ ପସିଗଲେ ମୁଁ ବି ପଶିବି ଦେଖିଦେଇ ଠାକୁରଙ୍କୁ ଆସିବି ମାନେ ଦେଖିବନି କେ ତେ କେମ୍ତି ଠାକୁର ଅଛନ୍ତି ତିନି ଠାକୁର ବଳଭଦ୍ର ସୁଭଦ୍ରା ଜଗନ୍ନାଥ। ଦେଖି ବହୁତ୍ ଖୁସି ଲାଗିଲା ବହୁତ୍ ହଁ।
ହଁ ସେଠି ଗୋଟେ ମାନେ ଭଗବାନ୍ ଙ୍କର ଏତି ଗୋଟେ ଲୀଳା ଏତେ ଗହଳି ଥିଲେ ବି କୌଣସି ଭକ୍ତ ତ ଅଣଦେଖା ହେଇକି ଆସିପାରିବନି ସମସ୍ତେ ଯାଆନ୍ତି ନିଶ୍ଚିନ୍ତ ଯେତେ ଗହଳି ହଉ
ହୁଁୁ ଇଚ୍ଛା ଥିଲେ ଦେଖିପାର ଲୋକ ବି ଭିଡ ହଉଚନ୍ତି ମୁଁ କିଏ ଯାଉଚି ଫେରିବ ବି ଆସୁଚନ୍ତି। ନିଜ ମନକୁ ଦୃଢ଼ ରଖିବା ଦରକାର କି ଏ ଜାଗାକୁ ଯାଇଚି ମୁଁ ସକ୍ସେସ୍ ହେଇ ଫେରିବାର ଅଛି ମତେ। କଷ୍ଟ ତ ଜୀବନରେ ସମସ୍ତଙ୍କର ଆସିବ ତ ନିଜେ ବି ତା ସେଇ କଷ୍ଟ୍ କୁ ନିଜେ ବି ଆହୁରି ଟିକେ ସତଭରା ନିଜକୁ ବି ଦମ୍ଭ ରହିବାକୁ ପଡିବ କହିବାନି କି ଭିଡ ହେଇଚି େଛି ନା ମୁଁ ଜୋସ୍ ରେ ଯାଇଚି ଭଗବାନ୍ ଦେଖିବି ଆସିବି ଯଦି ଭଗ ବାନ୍ ର ଇଛା ଥିବ ତାହେଲେ ମୁଁ ସତରେ ଥିବି ଭଗବାନ୍ ନିହାତି ଭାବରେ ଦେଖାହେବେ।
ଓବିସିଲି ଆମେ ଶୁଣନ୍ତୁ ମନ ଦୃଢ କଲେ ଯୋଉଠି ହେଲେ ଭଗବାନ୍ ଦର୍ଶନ
ହଁ ନିହାତି ଆଉ
ଯେତବେଳେ ବି ପୁରୀ ଯାଉଚନ୍ତି ବାଟ ମଙ୍ଗଳା ଦର୍ଶନ କରୁଚନ୍ତି ନା କରୁନାହାନ୍ତି?
ନାଇଁ ମୁଁ ସେଦିନ ଯାଇନଥିଲି କିନ୍ତୁ ବାଟରେ ବସ୍ ରେ ଗଲା ବଳେ ଲେଖା ହେଇ ଥିଲା ବାଟ ମଙ୍ଗଳା ରୋଡ୍ ସାଇଡ୍ ରେ କିନ୍ତୁ ଆମେ ଯେହେତୁ ମୋ ବସ୍ ରେ ଯାଇଥିଲୁ ସେଥିପାଇଁ ବସ୍ ତ ରହିବନି ନା ଟିକେଟ୍ କରିଦେଇତୁ ତ ଆମେ ସେଇ ଦିନ ଫେରିବାର ଅଛି ଆଉ ଆମେ ଆଉ ଯାଇପାରିଲୁନି ବାଟମଙ୍ଗଳା।
ନିଶ୍ଚିନ୍ତ ଯେତେବେଳେ ଯିବେ ଆଗ ମାଙ୍କ ଦର୍ଶନ କଲା ମାନେ ମନ ପୁର ପବିତ୍ର ହେଇଯାଏ ପୁରା ପ୍ରଫୁଲ୍ଲିତ ହେଇଯାଏ ଭଲ ଲାଗେ ଆଉ ସେଠି ତ ମାନେ ଜଗନ୍ନାଥଙ୍କ ମନ୍ଦିର ଭିତରକୁ ପଶିଯିବେ ମାନେ ଆପଣଙ୍କ ମନ ପୁରା ଅଲଗା ପ୍ରକାର ହେଇଯିବ।
ସେଟା କାକଟପୁର ଯାଉଚି ନା ବାଟମଙ୍ଗଳା?
ନା ନା ପୁରୀରେ ନା।
ସେ ବାଟ ମଙ୍ଗଳ ଯେ ଟା କଣ କାକଟପୁର ରେ ଯାଉଚି ନା ପୁରୀରେ ଯାଉଚି?
ପୁରୀରେ ଯାଉଚି ନା ବାଟର୍ କାକଟପୁରରେ ହଉଚି ମାନେ ମଙ୍ଗଳା।
ହଁ।
ଆଉ ପୁରୀରେ ହଉଛି ବାଟ ମଙ୍ଗଳା ବାଟରେ ଆଗ ମଙ୍ଗ ବାଟ ମଙ୍ଗଳା ଦର୍ଶନ କରିକି ତାପରେ ଅ ଅଟନଳା ପା ପାସ୍ କରିବେ ତାପରେ ବଡ଼ଦାଣ୍ଡକୁ ଯିବେ।
ହଁ ହଁ ଆମେ ବାଟ ମଙ୍ଗଳା ଦେଇକୁ କିନ୍ତୁ ଆମେ ଓଲ୍ହେଇନୁ ଯେଠୁ ବସୁରୁ କିନ୍ତୁ ଆମେ ଜାଣିପାରିବୁ ନା ମମ ଠା ତ ଆମେଇ ଯେଇ ତକି ଆଉ କେବେ କଲେ ଯିବେ ଆଉ ଏମିତି ଆସେ ଦି ମାସରେ ଦେଖିଛି ଆଜ୍ଞା। ରିଲ୍ସରେ ଆସେ ମୁଁ ଦେଖିଛି ନା ହଁ ସେଇ ବାଟ ମଙ୍ଗଳା ଭଗବାନ ଚାହାଁନ୍ତି କେବେ କା ଫୋନ୍ ଲାଗିବ ଜବି ଜିବି ଯିବି ଯିବାକୁ ପୁରୀ।
ହଁ ଆଉ ଯେତେବେଳେ ବି ଯିବେ ଅ ମହାପ୍ରସାଦ ଖାଇବା ପାଇଁ ନି ଶ୍ଚିନ୍ତ ଚେଷ୍ଟା କରିବେ ଆଉ ଲକ୍ଷ୍ମୀ ମନ୍ଦିର ଦର୍ଶନ କରିବା କେବେ ଭୁଲିବେନି।
କଣ ହେଇଛି ହଁ ଲକ୍ଷ୍ମୀ ଦର୍ଶନ କରିଛି ଜଗନ୍ନାଥ ମନ୍ଦିରକୁ ଯାଇଛୁ। ମୁଁ ଯେବେ ପୁରୀ ଏ ବି ଯାଇଥିଲି ମୁଁ କାହାକୁ ଭାତ ପ୍ରତି ମାଗିନି କେବେ ହେଲା ମାନେ କୌଣସି ଜିନିଷ ମୋତେ ଭଲ ଲାଗେନି ମାଗିବା ପାଇଁ ହେଲା।
ଆଜ୍ଞା।
ସେଠି ଗୋଟେ ନନା ଜଣେ ନନା ଥିଲେ ଆମେ ଦର୍ଶନ କରି ଏପଟୁ ଫେରି ଯିବୁ ଯୋଉ ଏପଟେ ପଶିବ ସେପଟେ ବାହାରିବ ଲେଫ୍ଟ ସାଇଡ ଅଛି ଦ୍ୱାର। ହେଲା ତ ସେଇପଟେ ଯୋଉଠି ପାଦୁକ ଫାଦୁକ ଦଉଛନ୍ତି ସେଇଠି ଯୋଉଠି ଆମର ରୁକ ପୁଣି କୁଣ୍ଡନ କଣ ଅଛି ଯୋଉପଟରେ ହଁ ସେଇପଟରେ। ସେଇପଟରେ ଆମେ ମୁଁ ଜଷ୍ଟ ବାହାରିଛି ଜଣେ ନନା ଡା କିଏ ଏମିତି ଇ ଗୋଟେ ଦଉଛନ୍ତି ମାନେ ଏ ଯୋଉ ଭାତ ତକୁ ଯୋଉ ଅରୁଆ ଭାତ ଅଭଢା ବୋଧେ ସିଏ ଲୋକଙ୍କୁ ଦଉ ଯେ ଲୋକ ହାତ ଫାତ ମୁଁ ବି ଯାଇ ମାଗିଦେଲି ସେ ନନା ବି ଯା ହଉ ଟିକେ ଦେଲେ ମୋତେ ମୁଁ ଖାଇଛି ସେଇଦିନ। ମୁଁ ମାଗେନି କାହାକୁ ଏମତି ଭଲ ଲାଗେନି ମଗିକି ଖାଇବା ପାଇଁ ଜାହା ହଉ ସେ ନନା ସାଙ୍ଗେ ସାଙ୍ଗେ ହଁ ମୁଁ ତ ଭାବିନି କି ଠାକୁଙ୍କ ଏତେ ଭାବିକି କି ଲାଭ।
ବୁଝିଲ ହସ୍ତ ପ୍ରସାରୀ ମାଗି ଖାଇ ତାଠାରୁ ବଳି ଦିଅ ନାହିଁ।
ହଁ ସେଇଟା ଠିକ କଥା କାହିଁକିନା କେଜାଣି ଭଗବାନ ତ ହାତ ପତେଇଛି ଲୋକ ବି ଯାଉ ଚରଣେ ହଉ କି ଭରଣକୁ ଯେତେ ତିକି ହଉ ଭୋଗତ ପ୍ରସାଦ ପ୍ରସାଦ ଗୋଟାଏ ଦେଲେ ବି ସେ ପ୍ରସାଦ ମୁଠାଏ ଦେଲେ ବି ସେ ପ୍ରସାଦ। ହଁ ତ ସେଇଟା ସେ ଦେଲେ ଖାଇଲି ମାନେ ଖୁସି ଲାଗିଲ ମୁଁ ଜାଣିନି କି ଠାକୁର ମୋତେ କେଉଁଠି ଆଣି ପହଞ୍ଚେଇଛନ୍ତି ଆଣି।
ହଁ ହଁ ହଁ ନିଶ୍ଚିନ୍ତ ଆଉ ଆଉଥରେ ଯେତେବେଳେ ଯିବେ ବଟ ବୃ ବୃକ୍ଷରେ ବଟ ଗଣେଶକୁୁ ଦର୍ଶନ କରିବେ ଆଉ ତାପରେ ଯୋଉ ପଥର ଖସିଛି ଦେଖିଛନ୍ତି।
ପଥର ଖସିଛି ନା ଜାଣି ପାରିଲିନି କୋଉଠି? ହଁ ଖସିଥିଲେ ଶୁଣିଥିଲି କେଉଠି ଜାଣିପାରିଲିନି।
ସେଇଟା ହଉଛି ଆମର ଉତ୍ତର ଦ୍ୱାର ଫ୍ରଣ୍ଟ ରେ ଅଛି ଏପଟୁ କଥା କହିବେ ସେ ପଥର ପୁରା ନିଦା ପଥର ଟା ଏପଟୁ କଥା କହିବେ ପଥର ଆରୋକରେ କାନ ଦେଇକି ଶୁଣିବେ ଆପଣ ଯାହା କହିଥିବେ ସ୍ପଷ୍ଟ ଶୁଭିବ ପୁରା ସ୍ପିକର ଭଳିଆ।
ଓ ହଁ ଆଉଗୋଟା ଯୋଉଟା ଆମର ଯୋଉଟା କହିଲେ ଯୋଉ ନାହିଁ ପଛ ପଛପଟେ ଯୋଉ ଅଛି ଯୋଉ ଗୁଡ଼ାକ କି ଘଣ୍ଟି ଅଛି ଇଂରେଜ ମାନଙ୍କର ଯୋଉ ଅଛି। ଘଣ୍ଟି ସେଇ ଘଣ୍ଟି ଟା ଦେଖିଛୁ ସେ ନନାଙ୍କୁ ବି ପଚାରିଲୁ ସେିଏ ବି କହିଲେ ସେତେବେଳେ ଏ ସେ ଘଣ୍ଟିିକ ନବା ପାଇଁ ଆସିଥିଲେ। ସିଏ କିନ୍ତୁ ଘଣ୍ଟ କିି ନେଇପାରଲେନି ସେ ଘଣ୍ଡି ଟା ଏଇଠି ରହିଯାଇଛି। ଟୁଡ କଣଡିଟାୁଛି କଟା
ଆଜ୍ଞା ଆଉ କେବେ ଦେଖିଛନ୍ତି କୋଇଲି ପାଖରୁ ବୈକୁଣ୍ଠ ଯାଇଛନ୍ତି?
କୋଉଠି ସେଟା କହିଲ କୋଇଲି ବୈକୁଣ୍ଠ କହିଲ?
ଯଉଟା ଆମର ମାନିନିଆ ଯଉ ବାର ବର୍ଷ ପରେ ଥରେ ଆମର ଠାକୁର ଦେହାନ୍ତ ହୁଅନ୍ତି ନବକଳେବର ହୁଏ।
ହଁ ନାଇଁ ସେଇଟା ମୁଁ ଜାଣିପାରୁନି କଉଠି?
ସେଇଟା ହଉଛି ଆମର ଯଉ ମାନେ ଭଣ୍ଡାର ଯଉଠି ଅଛି, ଜଗନ୍ନାଥଙ୍କର ଭଣ୍ଡାର ଯଉଠି ଯଉଠୁ ସେଇଠୁ ଚାଉଳ ଯାଇକି ଅଭଡ଼ା ତିଆରି ହୁଏ। ସେଇ ଭଣ୍ଡାରର ପଛ ପଟେ ସେଇଟା ଅଛି, କୋଇଲି ବୈକୁଣ୍ଠ।
ଅନ୍ନ ତାଙ୍କର ଗୋଟେ କଇଠି ରୋଷେ ସେଇପରି ଆଇଲେ କିନ୍ତୁ ମାନେ ଯଉ ଅବଢ଼ା ନୀତି ହବ ବୋଲି, ଆଉ ମୁଁ ଜାଣି ପାଇିଲୁଣି କଉଠୁ କଉ ପଟୁ ନାଚିଲେ?
ଆଜ୍ଞା ସେ ଭିତରେ ଅଛି କୋଇଲି ବୈକୁଣ୍ଠ ସେଠି ହଜାର ହଜାର କୋଟି କୋଟି ତୁଳସୀ ଗଛ। ପୁରା ତୁଳସୀ ବନ୍ନ
ହଁ ଦେଖିଇ ଦେଲା ଆଉ କେବେ ଗଲେ ପୁରୀ ମନ୍ଦିର ଚାରି କଥା ସିନା ଫେରି
କିନ୍ତୁ କୋଇଲି ବୈକୁଣ୍ଠ ଯିବେ, ଆଉ ବଟ ବୃ ଗଣେଶ ଦର୍ଶନ କରିବେ, ଆଉ ବିମଳା ମାଙ୍କ ଦର୍ଶନ କରିବେ ଯେତ୍
ହଁ ବିମଳା ମାଙ୍କୁ ତ ଦର୍ଶନ କରୁଛୁ ଲକ୍ଷ୍ମୀ ମାଙ୍କୁ ଦର୍ଶନ କରୁଛୁ। ଜଗନ୍ନାଥଙ୍କୁ ଦର୍ଶନ କରିଛୁ।
ଯେତେବେଳେ ହଉଛି ଜଗନ୍ନାଥଙ୍କ ପାଖରେ ଅବଢ଼ା ଲାଗିବାକୁ କୁଆସେ, ଫାଷ୍ଟ ବିମଳ ଦେବୀ ପାଖରେ ଲାଗେ। ତାକୁ ସାଚି ହେଇଥାଏ ସାଚିରୁ ଅ ମାନେ
ହଁ ଭାଇ ସେଦିନ ବୋଧେ ସେଇ ହିଁ ସେଇ ପଟୁ ଆସ କିନ୍ତୁ ବୋଧେ ଲାଗୁଛି ସେଇପଟୁ ବୋଧେ ଆସୁ ଲକ୍ଷ୍ମୀଙ୍କ ମାଙ୍କ ପାଖୁ ଜାଣିପାରୁନୁ। ଆମେ ଭାବିଲୁ ସେପେ ତିଆରି ହେଇ କଉଠୁ ଆଉଛି ବୋଧେ।
ନା ନା ନା ସେଇଠି ରୋଷେଇ ହୁଏ ସେଇ ତଳେ ଅଛି। ମାନେ ମନ୍ଦିରର ଫ୍ରଣ୍ଟ ର ଅପୋଜିଟ୍ ପଟେ ପୁରା ତଳେ ଅ ଅଣ୍ଡରଗ୍ରାଉଣ୍ଡ ଭିତରେ ହିଁ ରୋଷେଇ ହୁଏ। ତାକୁ କେହି ଦର୍ଶନ କରନ୍ତି ନାହିଁ। ଆଉ ସେଇ ପ୍ରସାଦ ମୁହଁରେ ମୁଖୁଡ଼ା ବନ୍ଧା ହେଇକି ଯାଏ। ଆଉ ବିମଳା ପାଖରେ ଦର୍ଶନ ହୁଏ ବିମଳା ପାଖରେ ପ୍ରସାଦ ହେଇକି ଥାଏ। ଅବଢ଼ା ହେଇକି ଥାଏ। ତାକୁ ବଢ଼ା ହେଇ ନଥାଏ ବୋଲି ଅଭଢ଼ା କିଥାଏ। ତାକୁ ଯେତେବେଳେ ଜଗନ୍ନାଥଙ୍କ ପାଖ ପାଖକୁ ଆସେ ମହାପ୍ରସାଦ ହେଇଯାଏ।
ଆଜ୍ଞା ଆଜ୍ଞା।
ତାର ଅଛି କେତେ ଗୁଡ଼େ କିମ୍ବଦନ୍ତି ଜଗନ୍ନାଥଙ୍କ ବିଷୟରେ।
ଦେଖିଲେ ଆମେ ତ ଯଉ ନୀତି ଆମକୁ ତ ରଖବେନି ନା ଆମକୁ ମାନେ ସେମାନେ କବାଟ ଦେଇ ନୀତି କରିବେ ନା। ପୁରା ଦରେ କବାଡ଼ି ଖେଳି ମାନେ ଠାକୁରଙ୍କୁ ପହଡ଼ ପକେଇଦେବେ। ହଁ ତାପରେ ହିଁ କବାଟ ପଡ଼ିବ।
ଆଜ୍ଞା ପହଡ଼ ସାଙ୍ଗେ ସାଙ୍ଗେ ପଡ଼େନି ପ୍ରସାଦ ଲାଗି ଭିତରକୁ ଗଲା ପରେ ତାପ ରେ ଯାଇ ପହୁଡ଼ ପଡ଼େ ପ୍ରସାଦ ମହାପ୍ରସାଦ ଭୋଗ ଲାଗି ହୁଏ ହେଲା ପରେ ତାପରେ ଯାଇକି ଆନନ୍ଦ ବଜାରକୁ ଆସେ। ଆନନ୍ଦ ବଜାରକୁ ଆସିଲା ପରେ ଯାଇ ଅ ସବୁଆଡ଼େ ଅଭଡ଼ା ବଣ୍ଟା ଯାଏ କିମ୍ବା ବିକ୍ରି କରାଯାଏ। ଜଗନ୍ନାଥ ସଂସ୍କୃତି କି ଆସିଲେ ବହୁତ କିଛି ଅଛି ଆଜ୍ଞା। ତା ବିଷୟରେ ଜାଣିବା ହେଲେ ତ ଆମକୁ ଯୁଗ ଯୁଗ ଲାଗିଯିବ।
ଭାଈ। ସେବେ ପୁରା ମୁଁ ଆଖି ମାନେ ମୁଁ ଦିନିଆଜି ସ୍ୱପ୍ନ ଦେଖିଲି ଆଗେ ମନ୍ଦିର ଦେଖିଲି ଠାକୁରଙ୍କୁ ଦେଖିଲି ଠାକୁରଙ୍କୁ କୋଳେଇ ଧରୁଛି ଦେଖିନୁ। ସେମିତି ଯୋଉ ସ୍ୱପ୍ନ ଦେଖିଛି ଆଜ୍ଞା ମୁଁ ତ ଦେଖିଛି। ସତରେ ମାନେ ମୁଁ ଭାବି ପାରୁନି ମୁଁ କେବେ ଜଗନ୍ନାଥଙ୍କୁ ଦେଖିନି କେବେ ମୁଁ ସେ ଏତେବଡ ହେଲିଣି ସ୍ୱପ୍ନ ଦେଖିନି ସେଇ ବର୍ଷ ପୁରୀ ଆସିଲା ପରେ ମୁଁ ଜଗନ୍ନାଥ ଦେଖିଛି ଆମ ଘର ଖଟଉପରେ ଆସି ବସିଛନ୍ତି ମୁଁ ତାଙ୍କୁ କୋଳେଇ ଧରୁଛି। ତାପରେବି ଆସୁଛନ୍ତି ପୁଣି କହୁଛି ଆଉ ତାପରେ ମନ୍ଦିରବି ଦେଖିଛି ପୁଣି ପୁରୀବି ଯାଉ ଆଜି ଏମିତିହିଁ ସ୍ୱପ୍ନ ଦେଖିଛି।
ଆପଣଙ୍କର କଥା ଶୁଣିକି ଲୁମ ଟାଙ୍କୁଳା ହେଇଯାଉଛି ସେ ଜଗନ୍ନାଥଙ୍କ ଲୀଳା ସବୁ ଆପଣ ନିଶ୍ଚିନ୍ତ ରଥଯାତ୍ରାକୁ ଯିବେ ଆଉ ମତେ ଫୋନ କରିବେ
ହଁ ଭାଇ ମୁଁ ତ ଯିବି ଠାକୁରଙ୍କ ଡୋରି ଲାଗିଥିଲେ ଗଲେ ମୁଁ ଆପଣକୁ ନିଶ୍ଚୟ ଜଣେଇବି।
ଆ ଆଜ୍ଞା ଆଜ୍ଞା ମୁଁ ତ ନିଶ୍ଚିନ୍ତ ଯିବି ଯେମିତି ହେଲେ ରଥଯାତ୍ରାକୁ ଯିବି ଆଜ୍ଞା। ଯା ହଉ ଆପଣଙ୍କ ସାଥିରେ କଥା ହେଇ ବହୁତ ଖୁସି ଲାଗିଲା ଜଗନ୍ନାଥ ସଂସ୍କ କୃତି ବିଷୟରେ ଟିକେ ଟିକେ ଅ ହ ମାନେ ଇଏ କରିବେ ବୁଝିବେ ଶିଖିବେ ଯାହା ହଉ ଆଜ୍ଞା। ବହୁତ ଖୁସି ଆପଣ ଖୁସିରେ ରୁହନ୍ତୁ ସବୁବେଳେ ଜଗନ୍ନାଥ ଆପଣଙ୍କୁ ଚକା ନୟନରେ ଅନେଇ ବସିଥାନ୍ତୁ।
ଆଜ୍ଞା ଭାଇ ଆପଣଙ୍କୁବି ତାପରେବି ଅନେଇଥାନ୍ତୁ ଖୁସିରେ ରୁହନ୍ତୁ ଆଜ୍ଞା।
ଜୟ ଜଗନ୍ନାଥ।